ହ୍ୟାଲୋ
ଶୁଭସନ୍ଧ୍ୟା ହ୍ୟାଲୋ
ଆଜ୍ଞା ଶୁ ଶୁଭ ସନ୍ଧ୍ୟା ‌ ଆପଣ ଭଲ ଅଛନ୍ତି?
ହଁ ଭଲ ଅଛି। ଆପଣ କଣ କରୁଥିଲେ?
ନାଇଁ ମୁଁ ବି ଏମତି ବସିଥିଲି। ଆଉ ଆପଣ ଘରେ ସମସ୍ତେ କେମିତି ଅଛନ୍ତି?
ହଁ ଘରେ ସମସ୍ତେ ଭଲ ଆଉ ଖିଆପିଆ କଣ କରୁଛନ୍ତି? ଆପଣ
ଏ ତ ଜଷ୍ଟ ଟିକେ ମୁଢି ମିକ୍ସଚର ଖାଇଲି। ଆଉ ଆପଣ କଣ ଖାଇ
ମୁଁ ବି ସେ ସିଝା ଅଣ୍ଡା ଖାଇଚି। ଆଉ ଆପଣ
ସିଝା ଅଣ୍ଡା ରାତିରେ ଏବେ ତ ଭାତ ଡାଲି ଟିକେ ଆଜି ଟିକେ କ୍ଷୀରି ହେଇଛି କ୍ଷୀରି ଟିକେ ଖାଇଦେନୁ। ଆଉ ଆଜ୍ଞା ଆଜ୍ଞା ମୁଁ କଣ କହୁଥିଲି କି ଏ ବୁଲ୍ ବୁଲା ବୁଲି ଉପରେ ଆପଣଙ୍କର କଣ ଧାରଣା ଅଛି ଟିକେ କହିବେ?
ବୁଲାବୁଲି ଉପରେ କଣ? ବୁଲିଲେ ଟିକେ ଭଲ ଲାଗେ। ମାଇଣ୍ଡ୍ ଫ୍ରେଶ ହୁଏ। ଆନ ଆଉ ଆମର କଣ। ଆପଣ କୋଉ ଜାଗା ବୁଲଛନ୍ତି?
ନା
ମତେ ତ ଭଲ ଲାଗେ ଏମିତି ପାହାଡ ଅଞ୍ଚଳ କି ଝରଣା ଥିବ। ଏମିତି ଦର୍ଶନୀୟ ସ୍ଥାନ। ମନ୍ଦିର କିଛି ଏମିତି ଜାଗା ମତେ ବୁଲିବାକୁ ଭଲ ଲାଗେ। ମାନେ ଯେମିତିକି କୋରାପୁଟ ଟ ହେଇଗଲା ଆମର ପୁରାପୁଟ ହେଇଗଲା। କୋରାପୁଟ ହେଇଗଲା କି କନ୍ଧମାଳ ଜାଗା ହେଇଗଲା। କନ୍ଧମାଳ ଆମ୍ବ ତ ଜାଣିଥିବେ ଯୋଉ ଦାରିଙ୍ଗବାଡି ଅଛି। ଓଡିଶାର କାଶ୍ମୀର କୁହାଯାଏ। ନା ତାଙ୍କ୍ ତାକୁ
ହୁଁ ହୁଁ ଏବେ ଓଡିଶା କାଶ୍ମି ଓ ସେ ପାଖେ ରହିଛନ୍ତି ବୋଧେ ସେଥିପାଇଁ ଏତେ ଭଲ ଲାଗୁଛି। ଆପଣଙ୍କ
ନା ନା ଏମିତି ମୁଁ ସେପଟ ସାଇଟ ମାନେ କୋରୋ କୋରାପୁଟ ଯାଇଛି। ବଟ କନ୍ଧମାଳ ମୁଁ ଯାଇନି। ଦାରିଙ୍ଗବାଡି ଯିବାର ଇଚ୍ଛା ଅଛି। ବହୁତ କିନ୍ତୁ ଶିତଦିନେ ହିଁ ଗଲେ ଭଲା ନାଁ ଦାରିଙ୍ଗବାଡ଼ି। ଉ ଚିଲିକା ବି ଆମର ରହିଲା। ଚିଲିକାରେ ତ ଆମର ଶୀତ ଦିନେ ବହୁତ ପକ୍ଷୀ ଆସନ୍ତି। ବାହାରୁ ଆମର ପକ୍ଷୀ ଆସନ୍ତି। ନା ସେତେ ଦିନେ?
ହୁଁ, ହୁଁ, ହୁଁ ନାଇଁ।
ଯାଇନାହାନ୍ତି ଯିବେ କେବେ, କେବେ ଗୋଟେ ଯିବେ ଶୀତ ଦିନ ଦେଖିକି
ବେଶୀ ତା ନାଁ
ହ୍ୟାଲୋ?
ନାଇଁ ଶୀତଦିନ ଦେଖିକି ତ ଯିବି, ହଁ ଯିବି ଆ ଯିବି କି
ହୁଁ ଚିଲିକା କେବେ ଯିବେ, ଶୀତ ଦିନେ ଯିବେ, ଯେବେ ଗଲେ ବି
ଇ ଆପଣ ପୁରୀ ଯାଇଛନ୍ତି? ପୁରୀ? ହୁଁ ହୁଁ ହଁ ନାଇଁ ହଁ ସେଠୁ କେମତି ଅନୁଭୂତି ଟିକେ କହିବେ କି?
ପୁରୀର ହଁ ଭଲ ଲାଗେ, ପୁରୀ ଗଲେ, ବଟ ଯୋଉ ଆମର ଭିଡ ପୁରୀରେ ସବୁ ଠିକ ଠାକ୍ କରୁଛନ୍ତି ସେମାନେ। ହ ଯୋଉ ଭିତରକୁ ଆମର ଗଲା ବେଳକୁ, ପ୍ରବେଶ ବେଳକୁ ଯୋଉ ଛାଡି ଦଉଛନ୍ତି ପୁରା, ସେଇ ଜିନିଷ ଟା ଟିକେ ଖରାପ ରହୁଛି। ଆମ ସରକାରର କାରଣ ଏପଟୁ ତମେ ଯଦି ମାନେ ଗଲାବେଲକୁ ସବୁ ତମେ ବାରିକା ଢେରିଆ କରିକି ଭଲସେ ଧାଡି କରିକି ନଉଛ, ତାହେଲେ ଭିତରେ କାହିଁ ଖୋଲିଦଉଛ, ଭିତରେ ଖୋଲିଦେଲେ କଣ କମ୍ ଲୋକ ଥିଲେ ବି ସେ ଯୋଉ ଠେଲା ଫେଲା ଇଏ ସେ ଏତେ ଗହଳି ହେଇକି ଠିକ ସେ ଦଶ ବି କରି ହଉନି ଯାହା ଟିକେ ନାକୁ ଦେଖିକି ଆସିବା କଥା। ସେତିକିରେ ବି ଦେଖିଲେ ବି ପୁରା ମନ ଖୁସି ହେଇଯାଏ।
ହୁଁ ହୁଁ ହୁଁ
ହଁ
ହଁ ହଁ ନାଇଁ ଯାହାଲେ ଭଲ ହଉଛନ୍ତି ଏ ଆପଣ ଚିଲିକା ବିଷୟରେ କହୁଥିଲେ।
ହୁଁ
ଆଜ୍ଞା ମୋର ହଁ ନାଇଁ ମୁଁ ତ ଯାଇଥିଲି ପୁରୀ, ପୁରୀ ତ ବହୁତ ଥର ଯାଇଛି। କିନ୍ତୁ, ପୁରୀ ର ବି କିଛି ଅଭୋଲା ସ୍ମୃତି ଗୁଡାକ ରହିଯାଇଛି ଯୋଉଟା କି ଛୋଟ ବଳକୁ ଯାଇଥିଲି। ସେ ବିଷୟରେ କିଛି କହୁଛି, ଶୁଣିବେ?
ହଁ ହଁ, କୁହନ୍ତୁ କୁହନ୍ତୁ।
ହ୍ୟାଲୋ ନାଇଁ ନାଇଁ ଆପଣ ପୁରା ସ୍ତବ୍ଦ ନାଁ ଶବ୍ଦ ରହିଗଲି ନା, ମୁଁ ଭାବିଲି ଆପଣଙ୍କୁ ଇଚ୍ଛା ହେଲାନି
ନା ନା ଆପଣଙ୍କର ପଛପଟ ସାଣ୍ଡ ମାନେ କିଛି ପଛପଟ ଇଏ ଶୁଭୁଛି ତ ଟିକେ ବାହାର କସିବା
ହଁ ହଁ ଏବେ ଶୁଭିଲା କି? କ୍ଲିୟର ଶୁଭିଲା
ହଁ ଏବେ ଶୁଭିଲା। କୁହନ୍ତୁ ଆପଣଙ୍କର କଣ ଅନୁଭୂତି କେମିତି କଣ ରହିଛି। ହଁ ଶୁଭିଲା ଶୁଭିଲା
ନାଇଁ ମୋର ଅନୁଭୂତି କହିଲେ, ହଁ ହଁ ଅନୁଭୂତି କହିଲେ ମୁଁ ଛୋଟ ବେଳୁ ପ୍ରଥମ ଥର ପାଇଁ ଯେତେବେଳେ ଭୁବନେଶ ଫାଷ୍ଟ ଆମେ ଭୁବନେଶ୍ଵର ଯେତେବେଳେ ପହଞ୍ଚିଲୁ, ମୁଁ ତ ଏମତି ବଡ, ବଡ ଯ ମାନେ ବଡ, ବଡ ଜାଗା ସହର ତାପରେ ରାସ୍ତା ଘର ଏମିତି ତ କେବେ ଦେଖିନଥିଲି ତ ସେଟାକୁ ଗୋଟେ ସ୍ମୁତି ରହିଗଲା ଯେ ଏତେ ବଡ ବଡ ଘର ବି ଅଛି ଆମ ପରେ ବି ଘର ଅଛି, ତ ସେଗୁଡାକ ଦେଖିକି ମତେ ତ ଫାଷ୍ଟ ଆଶର୍ଯ୍ୟ ହଁ ହଁ ହଁ ମନକୁ ତ ଆସିଥିବ ଆଶ୍ଚର୍ଯ୍ୟ ଲାଗିଲା ହଠାତ୍ କ ଦେଖିଲି ତାପରେ ତ ସେଇଟା ଗୋଟେ ଗୋଟେ କଥା ସେ ଗୋଟେ ଅନୁଭୂତି ହେଇଗଲା ତାପରେ ଜଗା ଦର୍ଶନ କଲି କାଳିଆକୁ ପାଖରେ କାଳିଆକୁ ଯ ଦର୍ଶନ କଲି ତାପରେ ସମୁଦ୍ର ଗଲି ସମୁଦ୍ର ପରେ ଲିଙ୍ଗରାଜ ମନ୍ଦିର ହେଲା। କଣାର୍କ ଅ ସୂର୍ଯ୍ୟ ମନ୍ଦିର ତାପରେ ଆମର ନନ୍ଦନକାନ ଆଉ ଗୋଟେ ବେଶୀ ଭଲ ଲାଗେ ନନ୍ଦନ କାନନ ବିଷୟରେ ଟିକେ କହିବି, ନନ୍ଦନକାନନ ମାନେ କଣ ସେ ବିଷୟରେ ମୁଁ ଜାଣିନଥିଲି ତ, ନନ୍ଦନଗାନ ର ପ୍ରଥମ ଥର ପାଇଁ ଯେତେବେଳେ ବାବାଙ୍କୁ ପଚାରିଲି ବାବା ନନ୍ଦନକନକ ମାନେ କଣ ତ ବାବା ମତେ କହି ଲେ, ଏଇଟା ହଉଛି ଗୋଟେ ଚିଡିଆଖାନା ଏଠି କଣ କରୁଛନ୍ତି କଣ? ଏଠି କିଏ କରଛି କରୁନାହାନ୍ତି ଏଠି ରହୁଛନ୍ତି, ମାନେ କିଏ ରହୁଛନ୍ତି? ତୁ ଗଲେ ଜାଣିବୁନି କି, ଯେତେବେଳେ ମୁଁ ପ୍ରବେଶ କଲି ପ୍ରବେଶ କଲାରୁ ମୁଁ ପ୍ରଥମ ଥର ପାଇଁ ଦେଖିଲି ଯେ ବାଘବାନୁ ପାଖରେ ପାଖରେ ମାନେ ମୁଁ କେବେ ସ୍ୱପ୍ନରେ ସୁଧା ଭାବିିନଥିଲି ଯେ, ବାଘ ଭାଲୁ ବି ଏମିତି ରହନ୍ତି। ଆମେ ସବୁବେଳେ ଛବି ମାଧ୍ୟମରେ, ନହେଲେ ତ ଚଳଚିତ୍ର ମାଧ୍ୟମରେ ନହେଲେ ତ ଆମର ଫଟୋ ମାଧ୍ୟମରେ ଦେଖିଥିଲୁ, କିନ୍ତୁ ପାଖରୁ ପୁରା ମାନେ ପାଖରୁ ଦେଖିଲେ ଦୃଶ୍ୟ ଟା କେମିତି ଲାଗେ, ଟିକେ ଅଚାନକ ଦେଖିଲେ ଟିକେ ଆଶ୍ଚର୍ଯ୍ୟଜନକ ଲାଗିଥାଏ କି ନାଇଁ? ତ ଆଶ୍ଚର୍ଯ୍ୟଜାନକ ଲାଗିଲା। ହଠାତ୍ କୁ ମହାବଳ ବାଘ ଦେଖିଲି, ମହାବଳ ହଁ ଡର ଡର ନାଇଁ, ଡର ତ ନାହିଁ ଗୋଟେ ଖୁସି ଆନନ୍ଦ ତ ଖୁସି ଗୋଟେ ଅନୁଭବ ଯୋଉ କରିବନି କି ସେମିତି ଲାଗିଲା ଡର ନାହିଁ। କାହିଁକି ନା ଡର ଏଥିପାଇଁ ଲାଗିଲାନି ହଁ ଡର ଏଥିପାଇଁ ଲାଗିଲାନି ଏ କାହିଁକିନା ସେ ଥିଲେ ଗୋଟେ କିଛି ନହେଲେ ବି ଗୋଟେ ଅ ପଚାଶ ମିଟର, ଶହେ ମିଟର ଦୂରରେ ଥିଲେ, ସେଠ ଜାଲ ଇଏ ହେଇକିଥିଲା ତ ସେଥିପାଇଁ ଗୋଟେ କିଛି ନହେଲେ ଆମର ସୁରକ୍ଷା କବଚ ରହିଛି ଯେଥିରେ କି ଆମକୁ ଦେଖିଲେ ସେଇଟା ଖୁସି ଅନୁଭବ ହୁଏ, ଏମିତି ଗୁଡାଏ ଜିନିଷ ଦେଖି ହଁ ତାର ଏମିତି ଗୁଡାଏ ଜିନିଷ ଦେଖିଲା ପରେ ତ ଆକୁ ଆକୁ ଯେତେବେଳେ ଗଲୁ କୁମ୍ଭୀର ଏଗୁଡାକୁ ଦେଖିଲି ସାପ ବିଭିନ୍ନ ପ୍ରକାର ସାପ ତାପରେ ଆମର ଗୋଟେ ବହୁତୁ ଗୋଟେ ସେଇ ଜିନିଷରେ କିଛି କିଛି ଆମେ ଦୁଷ୍ଟାମି ବି କରିଥିଲୁ। ତ ଗୋଟେ ଦଶଟା ବିଷୟରେ ଗୋଟେ ଦଶଟା ଗୁଟେ କହୁଛି କୁଭୀର ଉପରେ, ତ ଆମର ତ କୁମ୍ଭୀର ଦେଖିଛୁ କୁମ୍ଭୀର ଦେଖିଲା କୁମ୍ଭୀର ଦେଖିଲା ପରେ ତାର ଯୋଉ ଚାରି ପାଖରେ ଯୋଉ ଇଏ ରହୁଛି ବାଡ ରହୁଛି। ବାଡ ପୋୀ କୁମ୍ଭୀର ରହୁଛି ତ ଗୋଟେ କୁମ୍ଭୀରଟି ଆଁ କରିକି ଯେମିତି ମୂର୍ତ୍ତି ଭଳି ସେମିତି ପୁଣି ଆସି ଥିବା ଥିଲା ତ, ମୁଁ କଣ କରୁଛି ସେଟା ଆମେ ସେ ଭିତରେ ଆମେ ଭାଇମାନଙ୍କ ହଁ ହଁ ହଁ ହଁ କିଛି ପଥର ଭଳି ଯୋଉ ଦେଖନ୍ତି ସେ ପଥର ଭଳିରେ ଆମେ କଣ କରୁଛୁ ଆମେ କିଛି ଇଏ କଲୁ। ନାଇଁ ଏଇଟା ପଥର କିଏ କହିଲେ ନାଇଁ କୁମ୍ଭୀର, ନାଇଁ ପଥର, ଆମେ ଏ ବିଷୟରେ ହିଁ କଲୁ ମାନେ କିଛି ନାହି ଗୋଟେ ଯୁକ୍ତି ତର୍କ ହେଲା, ତ ଯୁକ୍ତି ତର୍କ ଭିତରେ କିଛି ନାହିଁ ଯଦି କୁମ୍ଭୀର ପଥର ଭିତରେ ଯଦି ହଉଛି ଠିକ ଅଛି ଆମେ ଏଇ ଉଦାହରଣ ସ୍ୱରୂପ କଣ କରିବା। ଆମେ ତ ସେ ଟାଇମରେ ଛୋଟ ହେଇଥିଲୁ ନା ତ ଆମେ ପଥର ଗୁଡି ଉପରେ ମାନେ ସେ ବହୁତ ଦୁଷ୍ଟ ହଉଥିଲୁ ତ ଆମେ ଗୋଡିଟା ଧରିଲୁ କୁମ୍ଭୀର ମୁହକୁ ମାରିଲୁ। କୁମ୍ଭୀର ମଲ କୁମ୍ଭୀରର ଦାନ୍ତ୍ର ବାଜିଲା ମାନେ ସେ କୁମ୍ଭୀରର ଏମିତି କିଛି ସେ ଜାଗାରେ ଜାଗାରୁ ଏପଟେ ସେପଟ କିଛି ପରିବର୍ତ୍ତନ ଘଟୁନି ମୁଁ ଭାବିଲି ହଉ ଠିକ ଅଛି। କଣ କରିବା ବୋଲି ଆମ ଦେଖା ଶେଖା ଆଉ ବାକି ଲୋକମାନେ ଯୋଉମାନେ ଥିଲେ ପାଖରେ ସେମାନେ ବି ତାଙ୍କର ଯିଏ ଦରବାନ ଥିଲା ବା ଯିଏ ୱାଚମ୍ମନ୍ ସିଏ ଆସିଲେ। କୁମ୍ଭୀର ର ଖାଦ୍ୟ ମାଂସ ଇଏ କରିକି ଦେଲେ ଯେମିତି ସେ ମାଂସ ପିଣ୍ଡୁଳୁଡା ପଡିଲା କୁମ୍ଭୀର ର ପରିବର୍ତ୍ତନ ଏତେ ଶୀଘ୍ର ତୀବ୍ର ଗତୀରେ ଗଲା, ଆମେ ସେତବ ମେ ଆଉ ଟିକେ ଚମକି ଗଲୁ ଆଉ ଡରକି ଗଲୁ ଏ ବାପରେ, ଏଇଟା ଶତ କୁମ୍ଭୀରଟା ଥିଲା। ତାପରେ ଆମେ ସେ ଜିନିଷ ଟା ଦେଖିକି ଆମେ ବହୁତ ଡରୁଛୁ, ତ ଆମକୁ ଯେତେବେଳେ ଘରେ ଦେଖିଲେ। ଘରେ ଦେଖିଲେ ବହୁତ ଗାଳି ଗଲେ ବହୁତ ଗାଳି ଗଲେ କହିଲେ। ତମେ ଯଦି ଭାଗ୍ୟ ଆମେ ସେ ବିଷୟରେ ବି ଇଏ କଲୁ ମାନେ ନାଇଁ କ୍ଷୟ କତି ତ କରିବା କଥା ନାହିଁ କିନ୍ତୁ ତାଙ୍କୁ ଯୋଉ କହୁନାହାନ୍ତି। ଯୋଉ ତାଙ୍କୁ ଉସ୍କିଏଇ ପିଲା ଭଳି ଯୋଉ କରୁଛନ୍ତି ସେମିତି ବି କରିବା କଥା ନାହିଁ ବୋଲି ମତେ କହିଲେ ସେ ଜିନିଷରେ ଗାଳି ବି ଶୁଣିଲି। କିନ୍ତୁ ବହୁତ ଉପଭୋଗ ବି କଲୁ ହଁ ଉପଭୋଗ ବି କଲୁ। ତାପରେ ସେଠୁ ଗଣ୍ଡା ଦେଖିଲୁ ଗୈଳ ଦେଖିଲୁ ତାପରେ ସେ ପାଖ ହୁଁ ହୁଁ କୁହନ୍ତୁ।
ଆମର ଗୋଟେ ରୁଢିଟେ ନାଇଁ କି କୁମ୍ଭୀରା କାନ୍ଦଣା। ମୁଁ କହିଲି ଆମର ଗୋଟେ ରଢିଟେ ସେଥିପାଇଁ ଅଛିନା କି କୁମ୍ଭିର କାନ୍ଦଣା। ଯୋଉଟା କି ଯୋଉ ମିିଛ ହଁ। ସେଥିପାଇଁ ତ କୁହନ୍ତିନା।
ହୁଁ ହୁଁ।
ଆଉ।
ହଁ ହଁ ହଁ ସେଟା ତାପରେ ଆ ଆଉ ବହୁତ ବହୁତ ଆଉ ବହୁତ ଭଲ ବହୁତ ବହୁତ ଭଲ ଜିନିଷ ଗୁଡାକ ହେଇଛି। ସେଇଟା ତ କହିଲେ କଥା କହିଲେ ତ ସରିବନି। କିନ୍ତୁ ଇଏ ଧୀରେ ଧୀରେ ମାଧ୍ୟମରେ କହିଦିଏ।
ବହୁତ ଉପଭୋଗ
ଏମିତି କ୍ଷେତ୍ର ପକ୍ଷୀ କ୍ଷେତ୍ର ବି ହେଇଥିଲା ମାନେ ବହୁତ ଯେତିକି। ହଁ ବହୁତ ଆପଣ ଆପଣ କରିନାହାନ୍ତି କି।
ମୁଁ ବି ତ ଯାଇଥିଲି ବଟ ଏବେ ବଡ ହେଲା ପରେ ଆଉ ମୁଁ ଆଉ ଏତେ କେବେ ଯାଇନି। ହ୍ୟାଲୋ।
ନାଇଁ ଛୋଟବେଳୁ ଏମିତି କିଛି ଦୁଷ୍ଟାମୀ ଏମିତି କିଛି କରିଛନ୍ତି କି ହଁ ହ୍ୟାଲୋ।
ନାଇଁ ସେମିତି। ସେମିତି କିଛି ଏବେ ଆଉ କରିନି ମାନ ମୋର ମନେ ନାହିଁ।
ହୁଁ ହୁଁ ହୁଁ।
ହ୍ୟାଲୋ ହୁଁ।
କିଛି ଏମିତି ହଁ ହଁ ଶୁଣୁଛି ଶୁଣିପାରୁଛି।
ହଁ ହଁ ଠିକ ଅଛି।
ଏମିତି କିଛି ଦୁଷ୍ଟମି ଏମିତି କିଛି କରିଛନ୍ତି କି ନାଇଁ ସେଟା ସେଟାକୁ ନାଇଁ ନାଇଁ ଏମିତି କିଛି ଦୁଷ୍ଟ ବି କରିଛନ୍ତି କି ନାଇଁ ସେଇଟା କହୁଥିଲି ମୁଁ ଆପଣଙ୍କୁ।
ନା ନା ନା ସେମିତି କେବେ କିଛି କରିନି।
କେଯାଣି କରିଥିବେ ଆମକୁ କହି
ନା ନା ସେଇଟା ତ ଏମିତି ନନ୍ଦନକାନନ ଏମିତି କିଛି ଦୁଷ୍ଟାମି ମୁଁ କରି ତିନି କାରଣ ଘରେ। କହିକି ନିଅନ୍ତି ନା କି ନେଇକି ଯାଉଛି କିଛି କରିବନି।
ହଁ।
ହୁଁ ହୁଁ।
ହଁ ସେଇ। ନାଇଁ ନାଇଁ ମୋର କହିବାର କଥା ହଉଛି ନନ୍ଦନକାନନ ବୋଲି ନାହିଁ ଆଉ ଅଲଗା କିଛିରେ ତ। କିଛି ଇନ୍ସିଡେଣ୍ଟ ଥିବା ନା ଯଉଠି ଯେମିତି ସେ ସ୍ମୃତି ହେଇକି ରହିବ ଯୋଉଟା କି ମନେ ରହୁଥିବ ସବୁବେଳେ ସେମିତି କିଛି।
ଏମିତି କିଛି ନାହିଁ ସବୁବେଳେ ତ ଦୁଷ୍ଟାମୀ ହିଁ କରନ୍ତି ଛୋଟ ଛୁଆ ମାନ। ଏବେ ବଡ ହେଲା ପରେ ସବୁ ଜିନିଷ
ହଉ ହଉ ଠିକ ଅଛି ମୋର ତ ହୁଁ।
ହଉ ହଉ ଠିକ ଅଛି ଆପଣ ଯାଆନ୍ତୁ ଖିଆପିଆ କରିବେ ହଉ ରଖୁଛି। ଆପଣଙ୍କ ସାଙ୍ଗରେ କଥା
ଆଜ୍ଞା, ହଉ ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା। ହଉ ଧନ୍ୟବାଦ।